ହ୍ୟାଲୋ।
ଆଜ୍ଞା ଆପଣଙ୍କ ନାଁ କଣ?
ରୋଜାଲିନ୍ ସ୍ୱାଇଁ ଆଉ ତମର?
ତପସ୍ୱିନୀ ନାହାକ।
ଆଚ୍ଛା।
ତମେ କୋଉଠି ରହୁଚ?
ମୁଁ ଏଇ ଭୁବନେଶ୍ୱରରେ ରୁହେ ତମେ କୋଉଠି ରୁହ?
ମୁଁ ବି ଭୁବନେଶ୍ୱରେ
ଆଚ୍ଛା ତମେ ଏବେ କଣ କଲେଜ ପଚାରୁଚ କି?
ନାଇଁ ମୁଁ କହିଲି କୋଉଠି ରହୁଚ?
ମୁଁ ଭୁବନେଶ୍ଵର ର କିଟ୍ ରେ।
ଆଛା।
ଆଚ୍ଛା ତମର ମାନେ ତମେ ଏବେ କଣ କରୁଚ?
ମୁଁ ଏବେ ଏଇ ଅନୁଦେଇ ଫାଉଣ୍ଡେସନ ରେ ମାନେ ଜବ ପାଇଁ ଯାଉଚି ରେଜିଷ୍ଟ୍ରେସନ କରିକି ଆଉ ଗ୍ରାଜୁଏସନ ସରିଯାଇଚି ପି ଜି ଡି ସିଏ ବି କରିଦେଇଚି।
ଓ ଆଚ୍ଛା ତାହେଲେ ତମେ ମୋଠୁ ବଡ଼।
ଆଚ୍ଛା ତମେ କଣ ପଢ଼ିଚ?
ମୁଁ ପଢୁଚି ଏବେ ଗୋଟେ କଲ ମାନେ ଏଇ ପଟିଆ କଲେଜରେ ଏବେ ପଢୁଚି।
ମାନେ କଣ ପ୍ଲସ ଟୁ ନା ପ୍ଲସ ଥ୍ରୀ?
ପ୍ଲସ ଥ୍ରୀ ସେକେଣ୍ଡ ଇୟର ସେକେଣ୍ଡ ଇୟର।
ଷ୍ଟ୍ରିମ୍ କଣ?
ଅ ମୁଁ କହୁଥିଲି କି ଏଠି ଓଡ଼ିଆରେ ଯେହେତୁ କଥାହବା ତମେ ଇଂଲିଶ କୁହନି।
ଆଚ୍ଛା କଣ ରଖିଚ କଣ?
ହଁ ମୁଁ ଆର୍ଟସ ରେ ପଢୁଛି।
ଆର୍ଟସରେ
ହୁଁ।
ଆଉ ଅନର୍ସ କଣ ରଖିଚ?
ଏଜୁକେସନ୍
ମୋର ବି ଏଜୁକସନ ଥିଲା।
ଓ ଆଚ୍ଛା ତମେ ବି କଣ ଏଇ କଲେଜରେ ପଢୁଥିଲ କି?
ନା ନା ମୁଁ ରାଜଧାନୀ କଲେଜ ରେ ପଢ଼ିଥିଲି।
ଆଚ୍ଛା ଆଚ୍ଛା। ଆଚ୍ଛା କୋଉ ଇୟର ମାନେ ସ ମୁଁ ମୋ ସାଙ୍ଗଙ୍କ ସହିତ ନେଇ ସାରିଲାଣି ମାନେ ମୋର ପାଞ୍ଚଟା କାର୍ଯ୍ୟ ସମ୍ପୂର୍ଣ୍ଣ ହେଇ ସାରିଚି ଏବେ ତମ ସହିତ ଯେହେତୁ କଥା ହେଲି ମୋର ଦ୍ଵିତୀୟ କାର୍ଯ୍ୟ ଟା ଆରମ୍ଭ ହେଲା।
ମୁଁ ଟୋଟାଲି ନେଇନି କଲ
ଆଚ୍ଛା ତମେ ମୋ ସହିତ ଫାଷ୍ଟ ମାନେ ପ୍ରଥମ ଥର କଥା ହଉଚ?
ହଁ ପ୍ରଥମ ଥର କଥା ହଉଚି।
ଓ ଆଚ୍ଛା ଆଚ୍ଛା ଠିକ୍ ଅଛି ନିଅଁ ଏମିତି ନହିଁ କି ତମେ ଏମତି ଉଁ ଆଉ ଗୋଟେ କଥା ହଁ ଏମିତି ନାଇଁ କି ଯେ ତମେ ସମସ୍ତି ଙ୍କୁ ଏମିତି ବାର ମାନେ ବାର ବାର ମେସେଜ କରି କି କଥା ହେଇପାରିବ ତମେ ଜଣଙ୍କ ସହିତ ଚାହିଁଲେ ତମେ ତିରିଶ ଟା କଲ କରିପାରିବ ଠିକ ଅଛି।
ଚାଳିଶ ଟା ନା ଚାରିଟା କଲ ନେବେ ବା।
ନାଇଁ ନାଇଁ ତିରିଶ ଟା ତ ଆମକୁ ସାର୍ କହିଛନ୍ତି ତିରିଶ ଟା କଲ ସପ ମାନେ ଗୋଟେ ଗୋଟେ ସପ୍ତାହରେ ତିରିଶିଟା କଲ୍।
ନାଇଁ ଜଣଙ୍କ ସାଙ୍ଗରେ ଚାରିଟା କଲ୍ ନେଇପାରିବ।
ନାଇଁ ସେମିତି କିଏ କହିଲା ନାଁ ନାଁ ସେମିତି କିଛି ନାହିଁ। ତମେ ଜଣଙ୍କ ସହିତ ତିରିଶିଟା ଯାକ କଲ୍ କରିପାରିବ ତ ଏମିତି ସପ୍ତାହକୁୁ ସପ୍ତାହ ଯଦି ତମେ ଜଣଙ୍କୁ ମାନେ ସାତ ଦିନରେ ଏମିତି ଯଦି କରିବ। ପାଞ୍ଚଟା ଚାରିଟା କଲ୍ ତ ହେଇଯିବ ଆରାମସେ। ଆମେ ତ ସେଇଟା ହିଁ କରୁଛୁ ମୁଁ ତ ପ୍ରତ୍ୟେକ ଦିନ ମୋ ସାଙ୍ଗ ଘରକୁ ଜଣଙ୍କ ସହିତ ହିଁ କଥା ହୋଉଛି।
ମାନେ ଜଣଙ୍କ ପ୍ରତ୍ୟେକ ଦିନକୁ କେତେଟା କଲ୍ ନୋଉଚ?
ଦିନକୁ ଏମିତି ଠିକ୍ ନାହିଁ ଆମ ହିସାବରେ ଆମେ ଯେତେଟା ବି ଆ ତମେ ଧର ଚାହିଁଲେ ତିରିଶିଟା ଯାକ କଲ୍ ଗୋଟେ ଦିନରେ ବି କରିପାରିବ। ଯେହେତୁ ଆମକୁ ସପ୍ତାହ ଟାଇମ୍ ଦଉଚନ୍ତି।
ବି ଯୋଉ କଣ କଣ କହିଲେ?
ମାନେ ମୁଁ କହିଲି କି ଆମ ସୁ ହ୍ୟାଲୋ।
ହଁ ହଁ କୁହ
ମୁଁ କହିଲି କି ଆମ ସୁବିଧାରେ ଆମ୍ ମାନେ ଆମକୁ ଯେତେବେଳେ ଯେତିକିଟା କଲ୍ ସୁବିଧା ହେଲା ଆମେ ସେତିକିଟା କରୁ। ଏମିତି କାହିଁକି ଯେ ପୁରା ଗୋଟେ ଦିନରେ ପୁରା ଏମିତି କିଛି ଅଛିକି ଯେ ଏ ଏତିକି ଲିମିଟିରେ ହିଁ ତମେ କରିପାରିବ।
ମତେ କହିଲେ କି ତମେ ଚାରିଟା କଲ୍ ନେଇପାରିବ ଗୋଟେ ନମ୍ବରରେ।
ନା ସେମିତି ତ କିଛି ନାହିଁ ଆମେ ତ ଏମିତି ଜଣଙ୍କ ସହିତ ମୁଁ ତ ଜଣଙ୍କ ସହିତ ହିଁ କଥା ହଉଚି ଆଜି ଯାଏଁ।
ମାନେ କେତେଟା କଲ୍ ନେଲଣି?
କହିଲି ବା ମୋର ପାଞ୍ଚଟା ମାନେ ଯୋଉଟା ପ୍ରଥମ କାର୍ଯ୍ୟ ଅଛି ମାନେ ସପ୍ତାହରେ ପାଞ୍ଚଟା କାର୍ଯ୍ୟ ନା। ତାର ମୋର ଗୋ ଗୋଟେ କାର୍ଯ୍ୟ ସରିଯଇଛି ସମ୍ପୂର୍ଣ୍ଣ ଭାବେ।
ପାଞ୍ଚଟା କାର୍ଯ୍ୟ ପାଞ୍ଚଟା କଲ୍ କରିଦେଇଚ?
ହଁ ହଁ ହଁ ହଁ।
ଏବେ ଆଉ ଗୋଟେ କାର୍ଯ୍ୟରେ କେତେଟା ଅଛି କଲ୍।
ସେଇ ପାଞ୍ଚଟା ପାଞ୍ଚଟା ବା ଏମିତି ହେଇକି ଛଅ ଦିନି ନା। ହଁ। ଏମିତି ନାଇଁକି ଯେ ପୁ ଗୋଟେ ହଁ ଦିନକୁ ନାହିଁ ଦିନକୁ ତମେ ଯେତେଟା କଲ୍ କରିପାରିବ। ଏଠି ବାସ୍ ଦେଖୋଉଚି ଗୋଟେ କାର୍ଯ୍ୟରେ ପାଞ୍ଚଟା କଲ୍ ରହୁଚି ତମକୁ କାର୍ଯ୍ୟ ବାସ୍ ପୂରଣ କରିବାର ଅଛି ଆଉ।
ପାଞ୍ଚଟା କଲ୍ ନେବାର ଅଛି ଆଉ।
ହଁ ମାନେ ତମକୁ ବି ତାଙ୍କୁ କଲ୍ କରିବାର ଅଛି। ମାନେ ଏଇନା ଧର ତମେ ମତେ କଲ୍ କଲ ସେମିତି ମତେ ବି ତମକୁ କଲ୍ କରିବାର ଅଛି ତାହେଲେ ଯାଇକି କାର୍ଯ୍ୟଟା ପୂରଣ ପୂରଣ ହବ ନା।
ଆଚ୍ଛା।
ହଁ।
ମାନେ ଏଇ ପାଞ୍ଚଟା ସରିଲା ପରେ ପୁଣି ଆଉଥରେ ଆସିବ।
ହଁ ଏଇଟା ତମେ ମତେ କଲ୍ କରିବ ମୁଁ ତମକୁ କଲ୍ କରିବି ଏମିତି ହେଇ ସାରିଲା ପରେ ପୁଣି ଗୋଟେ କାର୍ଯ୍ୟ ତମର ସମ୍ପୂର୍ଣ୍ଣ ସରିଯିବ। ତ ସରିଗଲା ପରେ ହଁ ଆଉ ଗୋଟେ ଆସିବ। ଆଉ ସେଥିରେ ତମକୁ ମାନେ ଯୋଉ କଣ କହିବି ଓଡ଼ିଆଟା ସେଇଟା ମୁଁ ଜାଣିନି ବଟ୍ ତଥାପି ମୁଁ କହିଦୋଉଚି ଏଇ ଯୋଉ ଆମର ପଇସା ଯୋଉଠି ଆସିବ ସେଟା ତମେ ଉ ଇଏ କରିଦବ ଚେକ୍ କରିଦବ କି ତମର କେତେ ଆସିଲା ବୋଲି।
ସେଇଟା କୋଉଥିରେ ଚେକ୍ କରିବି କହିଲ?
ମୁଁ ତମକୁ ସ୍କ୍ରିନସଟ୍ ମାନ୍ ସରି ମୁଁ ତମକୁ ପରେ ସବୁ ଛାଡିଦେବି ଠିକ୍ ଅଛି।
ଫଟୋ।
ହଁ ହଁ ଫଟୋ ଛାଡ଼ିଦେବି।
ଆଚ୍ଛା। ଅ ତମର ତାହେଲେ ହେଇଗଲାଣି କେତେ ଆସିଲାଣି କି ତମ ପାଖକୁ ପଇସା? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ ହ୍ୟାଲୋ କିଛି ଶୁଣା ଯାଉନି? ହ୍ୟାଲୋ।